ହାଲୋ ହଁ କୁହ? ଏ କିଛି ନାହିଁ ଲୋ ଅଛି ବସିଛି, ତୁ କଣ କରୁଛୁ?
ଏ ଲେଖୁଥିଲି ଟିକେ।
ଓ ହୋ ଉଁ କେତେବେଳେ ଉଠିଲୁ?
ହଁ କେତେବେଳୁ ଉଠିଲିଣି ଆଉ, ଉଠିକି ଏ ଯାକୁ ଟିକେ ଲେଖାଲେଖି କରୁ ଥିଲି ଗ୍ରାମାଲ ଚାଖ ଟିକେ
ଉଠିଲା ବେଳେ ଡେରି ହଉଛି।
ହୁଁ।
କାମ କାମ ସାରିଲା ବେଳେ, ଦଶଟା ଏଗାରଟା ହେଇଯାଉଛି ସବୁଦିନେ।
ହୁଁ। ଖାଇଲଣି କଣ?
ନାଁଇ ମୁଁ ତ ବ୍ରସ ବି କରିନି ଲୋ।
ଉଁ- ହୁଁ।
ଗାଧେଇବି ଡାଇରେକ୍ଟ ତାପରେ ରୋଷେଇ ଫୋଷେଇ ସାରିକି, ଖାଇକି ଟିକେ ପଢିବି।
ହୁଁ ଲାଇବ୍ରେରୀ ଯିବି କହୁଥିଲ, କଣ ହେଲା ତମର?
ବର୍ଷା ଦେଖୁଚୁ ନା କେମିତି ହଉଛି, ସେଥିପାଇଁ ଆଉ ଯାଇ ହଉନେଇ।
ହଁ ପରା।
ହୁଁ।
ବର୍ଷାରେ ଘୁଡାଘୁଡି ହେଇକି ଉଁ ନିଜେ ଏକା ପଢିବା କଥା ଘରେ।
ଘରେ ଟିକେ ପଢିଲେ ବେଶୀ ଇଏ ମାନେ ଭଲ ଆରାମ ସେ କମ୍ଫଟେବଲ ହେଇକି ପଢି ପାରିବୁ। ସେଇଟା ତୋ ସ ଯାଇ ବର୍ଷା ଅଛି ଦେଖୁଛୁ ନା ନାଇ, କି ବର୍ଷା ହଉଛି। ହଁ ଦଶ ସେଇ ମାନେ ସକାଳୁ ରାତି ଯାଇ
ଜଲ ଦେଖିଲ
ହଁ ଦେଖିଲି।
କେମିତି ହେଇଛି? ନା ମୁଁ ଦେଖିନି ପରା।
ମୋର ଫୋର୍ଟି ଫୋର ଟା ଠିକ ହେଇଛି, ମାଇନସ ଫାଇନସ୍ କରିକି ଫର୍ଟିଫୋର ରହୁଛି, ମୁଁ କତେଟା ଆଟେନ୍ କରିଥିଲି ଜାଣିଛୁ ନା ନାହିଁ?
କେତେଟା?
ସିକ୍ସଟିଫାଇପ ଟା ମାତ୍ର, ମୁଁ ମ୍ୟାଥର ପନ୍ଦରଟା କରିଚି। ଚଉଦଟା ମ୍ୟାଥ ର କ ଛାଡିଛି। ଜମା କୁଆଡେ ହବ, କଟ ଅଫ୍ ସେଭେଣ୍ଟି ଏଇଟି ଯିବ। ମୋର କୁଆଡେ ହବ କହ, ଜମା ହବନି। ମୁଁ ଆଉ ଟିକେ ଆଟେନ୍ କରିଥିଲେ ହେଇଥାନ୍ତା। ମୁଁ କଣ ପାଇଁ ଆଟେନ କଲି କ ତ, ମୋତେ କିଛି ବି ଆଇଡିଆ ନଥିଲା ମୁଁ କେମିତି ଆଟେନ କରିବି କ? ନ ଜାଣିକି କେମିତି ଢାବା ହେଲେ ମାରିକି, ମୁଁ ସବୁ ମାରିନେବି।
କଣ ଅଟେନ କଲି, ସବୁ ଯାକ ତ କରିନି। ମ୍ୟାଥ ର ଏମିତି ଦି ତିନିଟା କରିଛି ରିଯୋନିଂ ର ଏମତି ଯୋଉଟା ଟିକେ ଆସିଲା ଟା ମାନେ ଏମିତି ଟିକେ ଆସିଲା ଟାଇପର ଲାଗିଲା।
ହଁ ପରା ଇଂଲିଶ, ଓଡିଆ ଏ ଯାକ ସବୁ କରିଦେଇଥିଲି। ଇଂଲିଶ ର ମୋର ଭଲ ଠିକ ହେଇଛି ଜାଣିଛୁ ମା ତ୍ର ଦିଟା ନା ତିନଟା ଭୁଲ ହେଇଛି ଇଂଲିଶ ର ଆଉ ସବୁ ଠିକ ହେଇଚି ଓଡିଆ। ରବି ସେ ଗୋ ମା ପ୍ୟାସେସ୍ ରୁ ଗୋଟେ ଭୁଲ ହେଇଛି। ଗ୍ରାମାର ରୁ ଗୋଟେ ଭୁଲ ହେଇଛି ଆଉ ଗୋଟେ ଛାଡିଥିଲି ଓଡିଆ ର ବି ଦିଟା ଭୁଲ ହେଇଛି। ଓଡ଼ିଆ ଇଂଲିଶ କମ୍ପ୍ୟୁଟରରେ ଯା କୁହ ବେଶୀ ଭଲ ହୋଇଥିଲା ମୋର ଆଉ ଉଁ ମାନେ ଆସୁନି କହିଲେ ରିଜୋନିଙ୍ଗ ମେଥ ଏଯାକ ଆସୁନି।
ଏ ଦିଟା କା ଏ କହିଲି ପରା ଏ ଦିଟା ହିଁ ସବୁ। ବେଳେ ପ୍ରବ୍ଲୋମ ମୋର ତ ବେଶୀ ହୁଁ ମେଥ ଆଉ ରିଜୋନି ଅଲଗା ଯାକ ତମେ ନାଇଁ କି ଲାଗି ପଡି ଘୁସା ଘୁସି କରି ପଢିଦବ ହେଲା। ହେଇଯିବ ହେଇ ମେଥ କେମୀତି କରିବ କେ
ହୁଁ ରା ଚାରିରୁୁ ଉଠିକି ଏ ଟିକେ ପଢବ ହଁ ପରା ମେଥ କିନ୍ତୁ ବହୁତ ପ୍ରା ଟି ସରକାର ଏବେ ଟିକେ ଏମିତି କଣ୍ଟିନିଉ କଣ କଣ ବାହାରନ୍ତା ଟିକେ ବୋଲେ।
ପଢିବା ପାଇଁ ବି ଇଚ୍ଛା ଲାଗନ୍ତା ନାଇଁ ନାଇଁ କଣ ଯ ଜବ ଫବ୍ ବାହାରଲେ ଏକା
ହଁ ପକେଇଲେ ପଢିବା ପାଇଁ ଇଚ୍ଛା ହବ ଏବେ ଦେଖେ। କଲେଜ କୁ ଯଦି ଯିବା ବୋଲେ। ୟା ଏଇଟା ପାଇଁ କେତେ ଦିନ ପଢବାକୁ ପଡବ ମୁଁ ହେଇଟା ଆଜି ଭାବୁଥିଲି। ଆଉ କଣ ଖାଲିରେ ମୁହଁ ଦେଖି ଯିବା ହା।
ହୁଁ ପୁଣି ସେଇଠି ଦିଦି ଜାଣିଛ ମାନେ ଏତେ ଇଜି କୋଷ୍ଚିନ ପଚାରିବେ ସେ
ଜମା ହେଇଛି ପଛେ ହଁ ସେ ଯୋ ପୁରା। ଯୁ ଏ ଶୁଣେ ଆମ ବେସିକ ର ସେ ପ୍ଲସ ଥ୍ରୀ ର ପାଠ ପଚାରିଲେ ବି ଭୁଲି ଯାଇ
ସେଇଟା ପରା କହୁଛି ଆମ ସାର୍ ଗୋଟେ କହୁଥିଲେ। ତାଙ୍କୁ ଆମର ଓଡିଆର ଭୀମ ଭୋଇ ଏ କଣ ସେଟା କହିଲ ଭୋ ଏ ସନ୍ଥ କବି। କିଏ ଭୀମ ଭୋଇ ସେଟା କଣ ସମସ୍ତେ କହିଦେବେ ପାଟି ପାଟିରେ କିନ୍ତୁ ମାନେ ଏମିତି ଗୋଟେ ସେ ଟାଇମ ଅଛି ସେ ଟାଇମ ରେ ସେଟା ବି କହିହାଇବ ନାହିଁ। ଏମିତି କହୁଥିଲେ ମାନେ ଅ ସବୁ ଆଇବ କିନ୍ତୁ ଉଁ ନର୍ଭସ୍। କନଫିଡେଣ୍ଟ ନଥିବ ମାନେ ସେ ଯେତିକି ଆଉଥିଲେ ବି ସେ ଟାଇମରେ କିଛି ଆଇବନି ସେମ
ଗୁଟେ କାମ ରୁହିଲାନା ରହି ହଉନି ସେ ଟାଇମରେ ଏ ଦି ତିନିଟା ଏଥିପାଇଁ। ଟେକ୍ ଫେସ କରବା କଥା।
ଅ ଦେଖୁନ ଏଇ ଯୋଉ ଆମର କଲେଜରେ ଭାଇବା ହେଲା ବେଳକୁ।
ହୁଁ କେମୀତି ଲାଗବ ହାତ ଫାତ ଥରିକି ମ-ମୁଁ ତ ଏମିତି ଏକା କରିକିିଣାଥିଲି। ସେଥିପାଇଁ ନ କହିଲେ କନଫିଡେଣ୍ଟ ବି ଆଇବ ନାହିଁ।
ହୁଁ ପରା କଣ ପଚାରିବେ କଣ ବୋଲିକି ଟିକେ ଡର ହିଁ ରହିବ।
ଦେଖ କେତେ ଜଣ ବସିଥିବେ ତାଙ୍କ ସାମ୍ନାରେ ତୁ ଯିବୁ ଟିକେ ତୋର। ଇଣ୍ଟ୍ରୋଡକ୍ସନ ଦବୁ କି କଣ କହିବୁ। ଟିକେ ଅଲଗା ତୁ ମାନେ ଏମିତି କଲେ ଭଲ କିନ୍ତୁ। ପାର ନୌକା ସେଟା ତ ଅଲଗା କଥା।
ହୁଁ।
ସେଥିପାଇଁ ଆଉ ତୁ ବି କରିଦେ ଯେବେ ହବ ଯିବା। ଘରେ ବି ଟିକେ ଟିକେ ପଢାପଢି କଲେ ହବ ଯେ ସମୁଦ୍ରରୁୁ କେମିତି ପଢବା? ଏତେ ପାଠ ତମର ବି ପୁରା ସବୁ ଓଡିଆ ଥିବ।
ମା ଓଡିଆ ର ତ ଟିକି ନିକି ତାର କିଏ କୋଉଠି ଜନ୍ମ ଥିଲା କଣ ପାଇଁ ଜନ୍ମ ହଉଥିଲା କାହିଁକି କରିଥିଲା?
ପଢ଼ିଥିଲୁ।
ହୁଁ କାହିଁକି ମରି ଥିଲା କଣ ପାଇଁ ମରି ଥିଲା? ଉଁ କେତେଟା ବହି ଲେଖିଲେ ସେ ବହି ଲେଖିଥିଲା କଣ ଛାଡ଼ ବହିର। କେତେ ମସିହାରେ ଲେଖିଥିଲା ସେ ବହିର ସଂସ୍କରଣ କେବେ ହେଇଥିଲା ପ୍ରକାଶିତ କେବେ ହେଇଥିଲା? କୋଉ ଉଁ କଣ ପତ୍ରିକାରେ ପ୍ର
ପୁଣି ଗୋଟେ ବହି ଅଛି କି ଯେହେତୁ ଗୋଟେ ବହି ପଢିକି ଯିବୁ ଏତେ ମତେ ତ ଗୋଟେ ଆଟିକାଲର ଯଦି ପ ଚାରିଦବ ଏତିକିରୁୁ ଏତିକି କଣ ଅଛି? ସିଟିଜେନ୍ ମାନଙ୍କର ବିଷୟରେ କେତ ରୁ କେତେ ଅଛି? ଏଇଟା କେତେ ରୁ କେତେ ରାଷ୍ଟ୍ରପତି। ଏମର୍ଜେନ୍ସି ଏ ଯାକ ଯଦି ମତେ କିଛି ନେଲେ ଏମରଜିନ୍ସ କଣ କଣ ଯଦି ଇଆଡୁ ସିଆଡୁ ଆର୍ଟିକାଲ ପଚାରିଦେବ ମୁଁ ଭାସିଯିବି। ଏ କେତୋଟା ସିନା ମୋ ମନେ ଅଉ ସବୁ ଆ ଆର୍ଟିକାଲ ମନେ ଅଛି କି? ଆମକୁ କିନ୍ତୁ ସାର୍ କହୁ କହୁଥିଲେ ପ୍ଲସ ଥ୍ରୀ ପଢିଲା ବଳେ ଦିନକୁୁ ତମେ ଦଶଟା ଲେଖାଏ ଆର୍ଟିକାଲ ଘୁସୁଛ ଦିନକୁ ଦଶଟା ଘୁଶୁ ନା ନାଇଁ। ତିନିଶ ଟା ଅଛି ଦେଖେ ଦିନକୁ ଦଶ ଦଶ ଦଶ ଯଦି ଘୁସ ଫୁସ ଆରାମସେ ସରିଯିବ ନା ନାଇଁ।
ତମର ଯାହା ହେଲେ ତିନିଶ ଆମର ତ ଦୁନିଆ ବହି ଗୋଟେ କବିତା ଦିଦି ପାଂଶ ଛଅଶ ଟା ବହି ଲେଖୁଛନ୍ତି ହଁ। ସଜରଟା ଲେଖା ତାଙ୍କର ଗଳ୍ପ ଦେଖ ଦିଦି ଗୋଟେ କବି ଗଳ୍ପ ଲେଖିଥିବ କବିତା ଲେଖିଥିବ ଏକାଙ୍କିକା ଉପନ୍ୟାସ କାବ୍ୟ ତାପରେ କଣ ହେରା ପ୍ରବନ୍ଧ ଲେଖିଥିବ ଉଁ ତାପରେ ଆଉ କଣ କେତେ କଣ ଆମର ଥାଉଛି। ଆତ୍ମ ଆତ୍ମ ଜୀବନୀ ହେଲା ପୁଣି ସେଇଟା ଗୋ ଗୋଟେ ଗୋଟେ ଲେଖିଦବ କେତେ କେତେ ସେ କୁ ମସିଆରେ ଆତ୍ମଜୀବନୀ ଲେଖିଥିଲା କଣ ପାଇଁ ଲେଖିଥିଲା ତାର କାହା ଦ୍ଵାରା ସେ ସ ମାନେ କଣ ପ୍ରକାଶିତ ହେଇଥିଲା କଣ ପାଇଁ ହେଇଥିଲା? କୁ ପତ୍ରିକାରେ କୋଉ ପୁସ୍ତିକା ରେ ପ୍ରକାଶିତ ହେଇଥିଲା ତାର ଏ ଯୋ କୁହନି କୁହନି ଦୁନିଆ ଓଡିଆରେ ବେଶୀ
ମୁଁ ପୁରା ବେଶୀ ବିଚାରିଆ କେମିତି କଣ ପଢିବୁ କଣ କରିବୁ?
ଆମର ତ ଏବେ ପିଜି ରେ ଥିଲା ଦିଦି ଏମତି କଣ ସେଣା ଅ ସ୍ଵାଧୀନତା ପରବର୍ତ୍ତୀ ଓଡିଆ କାବ୍ୟ କବିତା ଓ ନା ଟକର ଧାରା ମାନେ ଯେତିକି କବିତା ଯେତିକି ନାଟକ ଉ ଆ ଯେ ଏତିକି ଉପନ୍ୟାସ ସେ ଯାକ ଦିଦି ମାନେ ଏଡେ ମୋଟା ମୋଟା ବହି ପୁର କେତେ ପଢିବ ଗୋଟେ ଲୋକଟେ?
ଏମା ଏତେ ସାରା ପଢିଲା ବେଳେ ଏତେ ଟାଇମ ଲାଗିବ
ଉପନ୍ୟାସ ଟା ହେଇଥିବ ଗୋଟେ କେତେ ନା କେତେ ଗୋଟେ କବି ଲେଖୁଛନ୍ତି କି ଆଉ ସେଟା। ଗୋଟେ କବି ସେଟା ଲେଖିଥିବ ଛଟ ଛଅଶ ସାତଶ ଟା। ପୁଣି ଏତେ ସାରା କାବ୍ୟ କବିତା ଉପନ୍ୟାସ ଏକାଙ୍କିକା। ଆହୁରି ଆତ୍ମ ଆହୁରି ଭ୍ରମଣ କାହାଣୀ ଭ୍ରମଣ ସାହିତ୍ୟ ଯାକ ବାପରେ କୁହନି କୁହନି ମୁଁ ଟ ଖରାପ ହେଇଯାଉଛି। ଏ ଯାକ ତ ଛାଡ ଆହୁରି ଗ୍ରାମାର ଯଦି ଆଇବ ଏ ଯାକ ବେଶୀ ତ ନର୍ମାଲ ଗୋଟେ ଗୋଟେ ଯ କ୍ରିୟ ଏ ଯାକ ଏ ଯାକ ଚଳୁବ ଆଉ ଭିତରେ ଭି ତ୍ରୁରଥାଉଛି କ୍ରୁଧନ୍ତ ତଦ୍ଧିତ
ଏ ମା ଏଇଟାର ସନ୍ଧିବିଚ୍ଛେଦ କର କହିଲେ ଭାସିଗଲା।
ଦି ବିଚ୍ ନିଷେଦ ହ୍ରଦ ପ୍ରକରଣ
ସବୁ ସନ୍ଧି ବିଚ୍ଛେଦ ସବୁ ଯାକ କଣ ଆମେ ଜାଣିଛୁ କି କଣ?
ହୁଁ କାରକ ବିିବକ୍ତି କେତେ ପ୍ରକାର କର୍ମ କାରକ ରେ କଣ
ଆମେ ଭାବୁଛୁ ଇଂଲିଶ କଷ୍ଟ କିନ୍ତୁ ଇଂଲିଶ ମତେ ଲାଗିଲା ସହଜ ବହୁତ ସହଜ ଇଂଲିଶ
ହୁଁ।
ଇଂଲିଶ ଏକା ସହଜ ଏଯାକ ସବୁ ବେଶୀ ଘାଣ୍ଟିଆ ସ, ଏ ମା ରୁଢି ଟିକେ ସହଜ, ହଁ ରୁଢି ଲୋକବାଣୀ ଟିକେ ମାନେ ଭଲ ଲାଗୁଛି ମତେ। ମନେ ରହିଯିବ ପଢିବୁ ବୋଲେ। ଗ୍ରାମାର ପାର୍ଟ ଯଦି ଦେଖେ ସେ ଯଉ ଗିତ ତ ଫୀତ ଯୋଉ କହୁଛନ୍ତି ଯୋଉ ଉତ୍କଳ କମଳା ହେଇଯାକୁ କଣ ସେଇ ଜାଗା ଯୋଉ ନାଇଁ
ସେଯାକ ଗୋଟେଗୋଟେ କୋଟେସନ ଏମିତି ଯୋ ମାନେ ଯାହାବି ଉଁ
ଏ ଯୁ କି ଗୀତରେ ଏଟା କୋଉ ଶୈଳୀରେ ଲେଖା ହେଇଛି ସେ, ଗୀ
ହଁ ସେଇଟା ଛାନ୍ଦ- ଛାନ୍ଦ ପଦ ତାର ଅକ୍ଷର ସଂଖ୍ୟା ହଁ ହଁ। ସେଇଟା ହଁ ହଁ ପରା କୁହନି ସେଟା- କଣ ସେଟା ଉପେନ୍ଦ୍ର ଭଞ୍ଜ ଆଉ ତାର ବିଶେୟା କଥା ହଉଚ ଦଶଜମ ତଦଭବ। ସେ ଯାକ ଲେଖା ତାଙ୍କର ଶୃଙ୍ଗାର ରସ ହାସ୍ୟ ରସ। ତମେ ରୁାର
ଯାକ ପ୍ଲସଟୁ ବେଳେ ବି ଥିଲା ଯାକୁଁ ପ୍ଲସଟୁରେ। ତ ଲାଷ୍ଟରେ ଥିଲା ଯାକ- ସରିଗଲା କୁଆଡୁ କେମିତି ପଡିବୁ କଣୁ କରିବୁ।
କୁହନି ଆମର କୋଉ ରସ କଣ ଶୃଙ୍ଗାର ହାସ୍ୟ ରସ। ଆଉ କଣ କଣ ସେ ରସ ଯାକ କେତେ ଗଦା।
ସମୟ ହଉନି ପଢବୁ କହିଲେ ହେଲେ ବି ଟିକେ, ହଁ ଟ୍ରାୟ କରିଦେବା ଆ ଦେଖବା ଦେଖ ଆମର ଜାଣିଛୁ ଆମର ଏମତି ଫିଲୋସଫି, ଭୋଟର ମାନଙ୍କର ଅଛି, ମାନେ ଇଣ୍ଡିଆନ ଆଉ ୱେଷ୍ଟେରନ ଫିଲୋସଫର, ଇଣ୍ଡିଆନଫିଲୋସଫର ଯେମିତି କିି କୌଟଲ୍ୟ, ତାପରେ ଯୋଉ କଣ କ ତ ଏମାନେସବୁ ରାଜା ରାମମୋହନ ରାୟ, ମାନେ, ମାନେ ଏଇ ଯୋଉ ସୋସିଆଲ ରିଫର୍ମର ମାନଙ୍କର। ଆଇଡୋଲୋଜି ଅଛି ପୁଣି ସେ ରୁଷୋ, ଜନଲକ, ସେ ଯୋଉ ପ୍ଲାପ, ତୋ ଆରିଶଟୋଟଲ ଏମାନଙ୍କର,
ଆମର ବି ସେଯାକ ଅଛି ଚର୍ଚ୍ୟା ଗୀତିକା, ମାନେ, ଏମାନେ ଆମର ଭାଷା, ଭାଷାକାହିଁକି ଲିଖିତ ହେଇଥିଲା, କୁ, ମାନେ କେମତି ଲିଖିତ ହେଇଥିଲା ଭାଷା ଅକ୍ଷର କେମିତି ଚିହ୍ନିବା। ହେଇଥିଲା, ଷ୍ଟାର୍ଟିଙ୍ଗ ରୁ ଆମର ସବୁ ଆଗରୁ କଣ ଏ ଯୋଉ ଇଏ ରେ ଲେଖୁ ନା ତାଳପତ୍ର ପତ୍ର। ଲେଖୁଥିଲେ, କଣ ପାଇଁ ଆସୁଥିଲଯେ ବସ୍ ଟା ଦେଖିଲାନାଇ। ? ତାଳ ପତ୍ର ପଥିରେ ଲେଖୁନଥିଲେ ଆଗରୁ,
ନୁହଁ,
ସେଯାକ ହୁଁ, ସେ ଯାକ ଅଛି କୁହନି ଭାଷା, କେତେ ଦୁନିଆ ପାଠ ଯେ ବାପରେ ଓଡିଆ, ଓଡିଆ, ଓଡିଆ, ନ, ପରେ ତାପରେ କଣ କହିଲାଯେ ସେଟା, ହୁଁଉଁ
ବିଚାରି ଆଉ ଫୋଣ ବା କେମତି କଣ?
ହୁଁଉ ନପଢିଲେ କିଛି ହବନି,
ପଢ଼ବୁ ମାନେ ଯଦି କଣ୍ଟିନୁଲି ସବୁଦିନେ ପଢବୁ ବୋଲେ ସରବ,
ପଡିଥିବ ଜଦି ପୁଷ୍ପୁପୂର, ର ବର୍ଷାବରଣ ପଡି
ଓହୋଃ, ହୋ, ଶୁଣିଛି ସେଟା ମା କି ଗୀତ ଗୋଟେଗୋଟେ ଲାଇନରେ ତାର ଗୋଟେ ଗୋଟେ ଏଁ ୱାର୍ଡମିନିଙ୍ଗ, ପାରୋ, ଏମା ଆମ ସାର୍ ସେଟା ପଢେଇବା ପାଇଁ କେତେ- କେତେଦିନ ଲାଗିଥିଲା ଜାଣିଛୁ ନା ନାଇଁ, -
ହୁଁ, କହୁଛିନା ଏତେ, ସେଟା କୃଷ୍ଣଚନ୍ଦ୍ର ପାଣି। ଏମିତି ଲେଖିଛନ୍ତି ଦେଖ ଗୋଟେ ଗୋଟେ ପଦ ଶବ୍ଦ କଣ କରାଳ,
ହୁଁ ପୁଣି ସେ ଯଉ କୋଉ ଆଡେ ଗଲେ କୋଉ ଜାଗା ସେ ଯୋଉ ମେଘ ଥିବ, ତାର ଲେଖୁ ଲେଖିଲି,
ହୁଁ କେତେ କଷ୍ଟ ସେଟା ମାନେ ଲୋକ ଏମତି ନର୍ମାଲି ପଢିଦିବବେ। କିନ୍ତୁ ତାର ଶବ୍ଦ ଯୋଗ କେମିତି କି?
ଟିକ ର ତ ମ ନା ହଉ ରଖୁଛି ହେଲା।
ହଉ ଦିଦି ରଖୁଛି ନହେଲେ ମୁଁ।
ସେ ଆପରେିକ